ହ୍ୟାଲୋ। ହ୍ୟାଲ
ହ୍ୟାଲୋ।
ହଁ।
କଁ।
ହୁଁ ଏମିତି ପାଠ ଲେଖିଥିଲି ଆଉ।
ହଁ। ଆଉ ଘରେ ସବୁ କେମିତି ଅଛନ୍ତି?
ହଁ ଭଲ ତମେ କଣ କରୁଛ? ହୁଁ ତମେ କଣ କରୁଛ?
ମୁଁ ମୁଁ ଏଇ ଦିନଙ୍କ ପାଇଁ କ୍ୟାଣ୍ଟିନ୍ ଆସିଥିଲି ଆଉ।
କଣ?
ମୁଁ କହିଲି ଡିନର୍ ପାଇଁ କ୍ୟାଣ୍ଟିନ୍ ଆସିଥିଲି।
ହୁଁ ହୁଁ। ହଁ ତମେ କଣ କରୁଛ ଏବେ?
ହଁ।
ହୁଁ ମୁଁ ପଢୁଛି ନର୍ସିଂ।
ହୁଁ। କୋଉ ୟେର୍ ହେଲା?
ମୋର ସେକେଣ୍ଡ ୟେର ହେଲା।
ପାଠପଢ଼ା କେମିତି ଚାଇଛି?
ହଁ ଭଲ, ତମେ କଣ ପଢୁଛ?
ମୁଁ ବିଟେକ୍ କରୁଛି।
ଉଁ କୋଉଠି?
ଆ ଖୋ ଦା
ହଁ।
ସେଇଠି ପଢୁଛି, ଆଉ ତମେ?
ହୁଁ, ମୁଁ କରୁଛି ଏଇ ଭୁବନେଶ୍ୱରରେ।
ହୁଁ
ଆଉ ତମେ କଣ ହଷ୍ଟେଲ୍ ରେ ରହୁଛ?
ହଁ ହଷ୍ଟେଲ ରହୁଛି ଆଉ। ତମେ?
ହଁ ମୁଁ ବି ହଷ୍ଟେଲ ରେ।
ଆଉ ଖାଇଛ କଣ ଆଜି?
ଆଜି ଖାଇଥିଲି କ୍ୟାଣ୍ଟିନ ରେ ଭାତ, ଡାଲି, ସାଲାଡ୍, ଚିକେନ୍। ତମେ?
ଏବେ ବି ଜିନିଷଟା ଆଣିନ?
ଇଭିନିଙ୍ଗରେ ହଁ ବିସ୍କୁଟ୍ ଖାଇ ତମେ କଣ ଖାଇଥିଲ ଖରାବେଳେ?
ମୁଁ ଆଜି ଖାଇଥିଲି ଚିପ୍ସ ଖାଇଥିଲି ଏଇ ଇଭିନିଙ୍ଗରେ। ହୋଇ,
ହୁଁ।
ଆଉ କଣ? ବିସ୍କୁଟ ଖାଇଥିଲି।
ଖରାବେଳେ କଣ ହେଇଥିଲା?
ଖରାବେଳେ ପନିର, ଭାତ, ଡାଲି, ସାଲଡ୍। ତାପରେ ଗୋଟେ ଭଜା ହେଇଥିଲା, ଆଉ
ହୁଁ। ଆଉ ଦେହ ଭଲ ଅଛି?
କଣ କହିଲ?
ଦେହ ଭଲ ଅଛି?
ହୁଁ ଦେହ ଭଲ ଅଛି। ଆଉ ତମ ଘରେ କିଏ କିଏ ଅଛନ୍ତି?
ଆମ ଘରେ ହିଁ ଅଛନ୍ତି ବାବା, ମାମା, ମୋ ଭାଇ, ମୋ ଦିଦି ଆଉ ଅଛନ୍ତି ସବୁ, ତମର?
ମୋର ଅଛନ୍ତି ବାବା, ମାମା, ଭାୟା। ଘର ଲୋକଙ୍କ ସହିତ କଥାହେଇଛ?
ନା ହେଇନି? ରାତିକି କଥା ହେବି ଆଉ। ତମେ?
ଆଉ ତମ ଡିିନର ପାଇଁ ଯିବନି କି? ତମେ ହଷ୍ଟେଲ ରେ ରହୁଛଟି?
କଣ?
ମୁଁ କହିଲି ତମ ହଷ୍ଟେଲ ଯାଉଛ? ଡିନର ପାଇଁ ଯିବନି? ନା ଡିନର ଟାଇମରେ ତମର
ହଁ ଡିନର୍ ପାଇଁ ଯିବି ନ ଟା ଏଳକୁ।
ଅହଃ।
ତମେ କେତେବେଳେ ଯାଉଛ କି?
ମୁଁ ଆଠ ଟା ବେଳେ।
ଉଁ ହୁଁ।
ତମେ ବି ଏସ ନାଲ୍ ସିମ୍ କାହିଁକି କଲ କି?
କଣ?
ତମେ ବି ଏସ ନାଲ ସିମ୍ କାହିଁକି ଚୁଜ କଲ?
ନର୍ସିଂ ଏମିତି ମାନେ କଣ ଘରେ କହିଲେ ଆଉ ମେଡ଼ିକାଲ ଲାଇନ ରେ ବି ଇଚ୍ଛା ଥିଲା। ଆଉ କରଲେ ଆଉ, ତମେ? ତମେ ବିଟେକ୍ କାହିଁକି କଲ? ଆଉ ସବୁ ତ କିଛି ବି ଚଏସ୍ ଥିଲା ନା।
ମତେ ବିଟେକ୍ ପସନ୍ଦ ଥିଲା ସେଥିପାଇଁ।
ଉଁ ହୁଁ। ଆଉ ତମେ ଘରେ କଥା ହେଇନ?
ହଁ କଥା ହେଇଥିଲି। ଖରାବେଳେ କଥା ହେଇଥିଲି। ଲଞ୍ଚ ବ୍ରେକରେ, ତା ପରେ ଆଉ କଥା ହେଇନି ଆଉ।
ଆଚ୍ଛା, ଘରକୁ ଏବେ ତ ଛୁଟି ହେଇଥିଲା ମାସେ। ଏବେ ଆଉ ଏବେ ତ ଏକଜାମ ସରିଛି, ଆଉ ଏବେ ଛୁଟି ନାହିଁ। ହୁଁ ପରେ କେବେ ହବ ଦିଆ ହବ ଦେ
ତମର ଥାଡ ସେମିଷ୍ଟାର ସଇଲା ନା ଫୋର୍ଥ ସେମିଷ୍ଟାର ସଇଲା?
ସେଇଟା ହିଁ ଥାର୍ଡ଼ ସରିଲା। ଫୋର୍ଥ ସେମିଷ୍ଟାର ଷ୍ଟାର୍ଟ ହେଲା। ତମର କୋଉ ସେମିଷ୍ଟର?
ମୋର ଫୋର୍ଥ ସେମିଷ୍ଟାର ଦେଲି। ଏବେ ଏବେ ଏକଜାମ ସଇଲା। ଫିପଥ ସେମିଷ୍ଟାର ଚାଲଚି।
ଅଂହ। ଆଉ ତମର ସେଠି କେମତି କଣ ହଷ୍ଟେଲରେ? ରୁମ କେ କେତେ ଜଣ ରହୁଛ?
ରୁମରେ ଦି ଜଣ ବାସ ଅଛୁ।
ହୁଁ ହୁଁ।
ମାନେ ଏମତି ନାଇଁ। ଆମ ରୁମରେ ମାନେ କଣ କହିଲେ? ତା ରୁମ ତିନି ଜଣଙ୍କର ବି ଅଛି। ଦି ଜଣ କିଆ ବି ଅଛି। ତମ ଇଚ୍ଛା ଅନୁସାରେ ରହିପାରିବ ଆଉ।
ଉଁ ହୁଁ।
ଆଉ ତମ ରୁମରେ?
ଆମ ରୁମରେ ଆମେ ଚାରିଜଣ ରହୁଛୁ ଆଉ। ଆଉ ଖାଇବା କେମିତି ଲାଗୁଛି?
କଣ କହିଲ?
ଆଉଁ ଖାଇବା କେମିତି ରହୁଛି ହଷ୍ଟଲେରେ?
କାହାକୁ କହୁଛନ୍ତି?
ସ
ଆଉଁ ଖର୍ଚ୍ଚ କଣ ଏବେ?
ମୁଁ ଆସଇନମେଣ୍ଟ ଲେଖୁଥିଲି।
ସ ମୁଭି ପସନ୍ଦ କରନ୍ତି ମାନ ମୁଭି କି ଡ୍ରାମା ପ
କଣ ଦେଖିବାକୁ ପସନ୍ଦ?
ହଁ ଅଁ ମୋତେ ମୁଭି ଦେଖିବାକୁ ପସନ୍ଦ।
ଆଉ ତମ ଫେବରେଟ୍ ମୁଭି କଣ?
ଆଉଁ ଫେବେରାଇଟ ମୁଭି ଏମିତି କିଛି ନାହିଁ ଯୋଉଟା ଦେଖିଦେଲି ଭଲ ଲାଗିଲା ଆଉ।
ମାନେ ହିନ୍ଦୀ ଓଡିଆ ନେଇଁକି।
ହଁ ହଁ ହିନ୍ଦୀ। ତମର?
ମତେ ସିରିଏସ ଭଲ ଲାଗେ। ମୁଭି ଭଲ ଲାଗେ। ଏମିତି ଆଉ ସବୁ ଭଲ ଲାଗେ କାଟୁନ ବି।
ଓ ହୋ।
ଓ ମାନେ ତମକୁ ମାନେ କୋଉଟାଇପର ମୁଭି ଭଲ ଲାଗେ ମାନେ କଲର ନାଁ ରୋମାଣ୍ଟିକ କୋଉଁ ଟାଇପର?
ନାଁ ମତେ ଏମିତି ହରର ବି ଭଲ ଲାଗେ।
ଓ ହୋ।
ତମକୁ
ମୋତେ ହରୁ ଭଲ ଲାଗେ।
ଆଚ୍ଛା। ଆଉ। ହୁଁ।
ତମ ସାଙ୍ଗମାନେ କଣ କରୁଛନ୍ତି?
ହଁ ସାଙ୍ଗମାନେ ଏଠିଁ ଆସାଇନମେଣ୍ଟ ଲେଖୁଛନ୍ତି। କ୍ଲାସ୍ ହଉଛି ନାଁ କେଇଁ ଜାଣି? ହଁଁ ନୋଟ ଫୋନ ପେଁକ କରୁଛନ୍ତି ଆସାଇନମେଣ୍ଟ ଲେଖୁଛନ୍ତି।
ଆଉ ତମ କଲେଜ ଝିଅ ପାଠ ପଢା କେମିତି ଚାଣିଛି?
ହଁ ବହୁତ ଭଲ ଆଉ ସବୁ କ୍ଲାସ ରେଗୁଲାର ବି ହେଉଛି।
ଅଁ ହଁ।
ତମର?
ହଁ ଆମର ବି ଭଲ ଅଛି। ଖରା ଦିନେ ପାଟି ଘାଆଁ ବେଶୀ ଅଧିକ ହୁଏ।
ଆଚ୍ଛା।
ଏନ୍ତ ପୁଂ ପ୍ ପାତିିକା ବିଷୁନ।
କଣ?
କୋଉଠିଁ ଅଛ? ନାଇଁମ?
ହଁ ହଁ।
ମୁଁ କହିଲି ତମ କ୍ଲିନିକି କାଲି କାହିଁ ଖୋଲିନ।
କ୍ଲିନିକି କୁ ଖୋଲି ଯାଉଛି ମୁଁ। ଖୋଟ ହସ୍ପିଟଲ ଯାଉଚି ସେ ଖୋର୍ଦ୍ଧା ହସ୍ପିଟାଲକୁ ନଉଚନ୍ତି। ହ୍ୟାଲୋ। ହ୍ୟାଲୋ।